ହାଲୋ। ହ୍ୟାଲୋ ନମସ୍କାର ଆପଣ କଣ କରୁଛନ୍ତି?
ହଁ ବସିକି ନମସ୍କାରେ। ଆପଣ?
ମୁଁ ଏଇଠି ବସିଚି ଏ ପାର୍କରେ। ଆପଣଙ୍କ ଆଡୁ। ଆଜି ଭଲ ବର୍ଷା ହଉଚି ଆଉ କୁଆଡ଼େ ଯାଇ ହଉନି ଆଉ।
ଆ ହାଁ। ଆଉ କଣ ଖାଇଛନ୍ତି ଯେ?
ହଁ ଏଟେ ବର୍ଷା ହଉଛିି ନା।
କଣ ଖାଇଛନ୍ତି ଯେ?
ମୁଁ କହିଲି ଆପଣଙ୍କ ଆଡ଼େ ବର୍ଷା ହଉଛି ନା ନାଇଁ।
ହୁଁ ବର୍ଷା ହେଇଥିଲା ଯେ ଛାଡି ଯାଇଛି ଆଉ।
ଓ ହଁ।
କଣ ଖାଇଛନ୍ତି?
ଏଇନା ଏଇ ବରା ଯାଇଥିଲୁ ଜଳଖିଆ ଟିକେ ମାର୍କେଟ ଖାଇଦେଇକି ଆସିକି ଏଠି ବଇଚୁ ଆଉ।
ହଁ ଆ ଦିନରେ କଣ ଖାଇଥିଲେ?
ଦିନରେ ଆଜି ଚିକେନେ ହେଇଥିଲା।
ଓ ହୋ ଘରେ ନା ବାହାରେ। ଅ ହଁ।
ଆଉ ଆପଣଙ୍କର କଣ ହେଇଥିଲା ସନ୍ଧ୍ୟାବେଳେ ଆଜି ସବୁ।
ସନ୍ଧ୍ୟାବେଳେ ନାଇଁ ମୁଁ ତ ଜଷ୍ଟ ବାହାରକୁ ଯାଇଥିଲି ଏ କିଛି କାମ ଥିଲା ତ ତ ସେ କାମ ସାରିକିନା ଆସିକିନି ଏଇଠି ରେଷ୍ଟ ଟିକେ ବସିକିନି ରେଷ୍ଟ ନଉଚି ଆଉ। କଥା ହଉଚି ଟିକେ ଫୋନରେ ଆଉ।
ହଁ ହଁ ଆଉ ଆପଣଙ୍କର ଦଶହରା କେମିତି ହୁଏ?
ଦଶରା ଆମର ଭଲ ହୁଏ ଯେ କିନ୍ତୁ ମୁଁ କେବେ ଦେଖି ଯାଇନି।
ଆଉ।
ନା ନା ମୁଁ ଦେଖିନି ମୁଁ ଖାଲି ଲକ୍ଷ୍ମୀ ପୂଜା ଦେଖିଯାଏ।
ଲକ୍ଷ୍ମୀପୂଜା ଭଲ ହୁଏ।
ଆ ଡିିକେଲ ରେ ହୁଏ।
ଆ।
ଢେଙ୍କାନାଳରେ ହୁଏ ଢେଙ୍କାନାଳରେ ସେଇଠିକି ଯାଏ। ହଁ ଅଁ।
ସେଠି କଣ ଭଲ ଲାଗେ ତମକୁ ମାନେ କେ କେ ଯିବା ପାଇଁ କେତେ ସମୟ ଲାଗେ କଣ।
ଆ ଯିବା ପାଇଁ ଏଇ ମାନେ ଏଇ ଘଣ୍ଟେ ଆଉ ପଇଁଚାଳିଶ ମିନିଟ୍ ଲାଗେ ଆଉ।
ଘଣ୍ଟେ ପଇଁଚାଳିଶି ମିନି୍ଟ।
ହଁ ଆଉ ଆମେ ଏଠି ରହିଯାଉ ଆଉ।
ସେଇଠି ରହିକି କଣ ବୁଲାବୁଲି କର କଣ ଦେଖ ଏଠି?
ସେଇଠି ରହିକିି କେତେ ଠାକୁର ତ ବହୁତ ଦେଖୁ ମା ଲକ୍ଷ୍ମୀଙ୍କର। କେତେ ପୁଣି ବଜାର ଅଛି ଲକ୍ଷ୍ମୀ ବଜାର ଗଣେଶ ବଜାର ମୀନା ବଜାର ସେଇ ଅନୁସାରେ ଠାକୁର ମାନେ ଗଢିଏ ତାପରେ କେତେ ଜିନିସ ଛୋଟ ଛୁଆଙ୍କର ଖେଳନା ପଡ଼ିଥିବ ଷ୍ଟେସନାରୀ ଝିଅ ପିଲାଙ୍କର ଖାସ କରିିକି ଦୁଳି ରାମଦୁଳି ଛୋଟ ଛୁଆଙ୍କ ଦୂଳି ତାପରେ ଷ୍ଟାଡିୟମ ଗେଟ୍ କରିଥିଲ ମିନି ଷ୍ଟାଡିୟମ ଟେ ତ ସେଠି ମିନିଷ୍ଟଡିୟମରେ କେତେ କଣ ଖାଇବା ଫାଇବା ସବୁ କିଛି ଆଉ
ତମକୁ କଣ ଖାଇବା ପାଇଁ ଭଲ ଲାଗେ ତଥାପି?
ବାହାରହାର ଜିନିଷ ଚାଉମିନି।
ଆଉ
ଆଉ ଏଇ ଦିନରେ ବିରିୟାନୀ ଖାଇବା ପାଇଁ ଭଲଲାଗେ।
ହଁ ଠିକ ଆଉ ଲକ୍ଷ୍ମୀପୂଜା ଠାକୁର ଅଳଙ୍କାର ପିନ୍ଧନ୍ତି ନା ନାଇଁ।
ହଁ
ଓ ହ ଆଉ ରଜ କେମିତି ପାଳିଲ ତମ ଆଡ଼େ।
ରଜ ଏଇ କେମିତି ଆଉ ଘରେ ପିଠା ପିଠି କଲେ। ତାପରେ ସଜବାଜ ତ ଝିଅ ପିଲାଙ୍କ ତ ଆପଣ ଜାଣିଥିବେ ଝିଅ ପିଲାମାନେ ସଜବାଜ ତାପରେ ଏକାଠି ଯାଇ ଦୁଳି ଖେଲିଲୁ ତା ପରଦିନ ଆମେ ଯାଇଥିଲୁ ଯୋଉ ବୁଲିବା ପାଇଁ।
ରଜ କଣ ପାଇଁ ପାଳନ କରାଯାଏ?
ରଜ
ହଁ
କହିବି
ହଁ।
ରଜ ତ ଗୋଟେ ବଡ ପର୍ବ ନା ବର୍ଷରେ ଥରେ।
ବର୍ଷାରେ ଥରେ ତ କଣ ପାଇଁ ରଜଟା ପାଳନ କରନ୍ତି?
ଝିଅ ପିଲାମାନେ
ମାନେ ରଜରେ କଣ ପାଇଁ ଝିଅ ପିଲା ସମସ୍ତେ ସଜ ହୁଅନ୍ତି ପୁଅ ପିଲା ତ ସଜ ହୁଅନ୍ତିନି। ଝିଅ ପିଲା କିଛି କାମ କରନ୍ତିନି ରଜରେ ସଜ ହୁଅନ୍ତି। ଦୋଳି ଖେଳନ୍ତି ନୂଆ ନୂଆ ଡ୍ରେସ ପିନ୍ଧନ୍ତି।
କାହିଁକି ଜାଣିଛି ଯେ ଏଇନେ ମନେ ପଡୁନି।
ଆଉ।
ନା। ପାଟି ରେ ଅଛି କିନ୍ତୁ ବାକ ମନେ ଏତେ ପଡୁନି ଆଉ।
ଓହୋ ଆଉ ତମ ବ୍ୟାଚ୍ ଫିସଟି ହୁଏ ନା ନାଇଁ ସାଙ୍ଗସାଥି।
ବ୍ୟାଚ ଫିସଟି ପାଇଁ କେଇ ଫ୍ରେଣ୍ଡ ନାହାନ୍ତି ଜଣେ ଫ୍ରେଣ୍ଡ ଅଛି ଖାଲି।
ଜଣେ ଫ୍ରେଣ୍ଡ।
ବେଶ ଫ୍ରେଣ୍ଡ ଆଉକେଇ ନାହାନ୍ତି।
ସ୍କୁଲ ରେ ପାଠ ପଢିଲା ବେଳେ ଯେତେବେଳେ ବ୍ୟାଚ୍ ଫିଷ୍ଟ ହୁଏନି।
ଇସ୍କୁଲ ରେ ମୁଁ ପଢିନି ସ୍କୁଲରେ ମୁଁ ହ
ହଉ ହଷ୍ଟେଲ ରେ ରହିି କେଉଠି।
ସେଇ ଅନୁଗୁଳ।
ଓ ସେଠି ତମର ମାନେ ଏମିତି କ୍ଲାସମେଟ୍ ସାଙ୍ଗ ମାନେ କିଛି ମାନେ ତମ ସ୍କୁଲ ତରଫରୁ।
ସେଇ ଛୁଆର ଗୋଟିଏ ଗୋଟିଏ ମଣିଷ ଆଜି ଯାଏ।
ମାନେ କୁଆଡ଼େ ମାନେ ବସ୍ରରେ ଯାଆନ୍ତିନି କୁଆଡ଼େ ପିକନିକ୍ ଫିକନିକ କରି। ସ୍କୁଲ ତରଫରୁ।
ହଁ ସ୍କୁଲ ତରଫରୁ ଥରେ ଯାଇଥିଲୁ ଆମର ଭୁବନେଶ୍ୱର ନନ୍ଦନ କାନନ। ତାପରେ ଯଉ ଖଣ୍ଡଗିରି ସେ। ବୁଲିକିନି ଆସିଥିଲୁ ଆଉ ଫିରିଲାଗିଳା।
ହଁ ହଁ।
ଆଉ। ତାପରେ ତ ବଡ଼ ହେଲି ତ ନବମ ଦଶମ ଅଜାଙ୍କ ଘରେ ପଢ଼ିଲି। ତ ଫିରମ ନାଇଁ ବାହାରେ ବୁଲିବା ପାଇଁ ଫିରମ ନାଇଁ।
ଠିକ୍ କଥା।
ତାପରେ। ଘରେ ରହିକିନି ପାଠ ପଢିଲି ଖାଲିି ପଢା ପଢା ପଢା। ତାପରେ ଟେନ୍ଥ ପରେ କଲେଜ ଆଉ। କଲେଜ କଲେଜ ଟାଇମରେ କିନ୍ତୁ ବହୁତ ବୁଲିଛି।
କୁଆଡ଼େ କୁଆଡ଼େ?
ଆ କଲେଜ ଟାଇମ ବାବି। ତାକ କ ଆମେ କପିିଲାକୁ ଯାଉ କେତେଥର ତାପରେ ଢେଙ୍କାନାଳର ଗରେ। ତ ତ ଯିଆଛି ସେଆଡେ ବି ଯାଉ ରାମ ମନ୍ଦିର।
ମାନେ କାହା ସହିତ ସାଙ୍ଗ ହରିଆଙ୍କ ସହିତ ନା ଏମିତି ବୁଲି। ନା ଘରେ ଫ୍ୟାମିଲିଙ୍କ ସହିତ।
ଫ୍ୟାମିଲିଙ୍କ ସହିତ ହେଲେ ମୁଁ କପିଳାେଶ୍ୱଵର ବହୁତ ଯାଇଛି।
କପିଳାସ କଣ ଫେମସ?
କପିଳାସ କପିଳାସରେ କଣ ଫେମସ।
କଣ ଦେଖିବା ପାଇଁ ଏଇଠି ମିଳେ ସବୁ କେଉଁ କେଉଁ ଠାକୁର ଅଛନ୍ତି?
ଅଁ ସେଠି ତ ଶିବ ଆଉ। ପାର୍ବତୀଙ୍କ କୁର୍ତ୍ତୀ ପାର୍ବତୀ କୁର୍ତ୍ତୀ ନାନ ସୀତାଙ୍କର ନାନାନ ହଁ ସୀତାଙ୍କର କୁର୍ତ୍ତୀ ସାଣ।
ସେତାଙ୍କ ଏନ୍ତୁଳିଶାଳ।।
ହଁ କହନ୍ତି କଣ ଏନ୍ତୁଳିଶାଳ ଜାଗା ମୁଁ କଛିି କଉଠି ଜାଗା।
ସେଠି ଦେଖିବା ପାଇଁ ଭଲ ଲାଗେ ନା ଏ କେତେ ପାହାଚ ଏଠି ଅଛି ତଥାପି। ଯିବା ପାଇଁ ସେଇପଟେ ଯାଇଛ।
ହୁଁ ମେ ତିନିଥର ଭ ତିନିଥର ହଁ।
ତିନି ଥର ଯାଇସାରିଲୁଣି ଓହୋ।
ଆଉ ବାଦ ମାଙ୍କ ବଟେ ହେଲେ ଆମେ ବହୁତ ଥର ଯାଇଛୁ।
ହଁ ହୋ। ଆପଣ ହଷ୍ଟେଲ ଲାଇଫ କେମିତି କଟିଥିଲା ସେଠି ସ୍କୁଲରେ?
ଉଁ କେବଳ ମୋ ଫ୍ରେଣ୍ଡ ଥିଲାବେଳେ ବହୁତ ଭଲ କରିଥିଲା ନା ମୋ ଫ୍ରେଣ୍ଡ ନରହିଲେ ମତେ ଭଲ ହିଁ ଲାଗେନି।
ଆପଣଙ୍କ ଫ୍ରେଣ୍ଡ ଘର କୋଉଠି?
ମୋ ଫ୍ରେଣ୍ଡ ଘର ନାଲକୋ।
ନାଲକୋ ଫେମସ୍ କଣ?
ନା ଜାଣିନି କେବେ ମାନେ ରହିଚି ଗୋଟେ ବିଶ୍ଵକର୍ମା ପୂଜା ଆ।
ହଁ ବିଶ୍ୱକ ଯାଇଚ ନ ନା ଦେଖି
ଯାଇଚି ଦିଥର।
ତମ ସାଙ୍ଗ ଏବେବି କଥା ହଉଛି ନା ନାଇଁ ତମ ସହିତ?
ହଁ।
ସିଏ ବି କୋରିଆ ଆପ୍ ରେ ଅଛନ୍ତି ନା ନାଇଁ? ଓ ହୋ।
ସେ
ତମ ସା
କମର୍ସ ପାଠ ପଢୁଛନ୍ତି ତ, ସେ ମୋତେ କହିଲେ ନାଇଁ ତୁ କର ମୁଁ ଅଛି ତ ଆଉ।
ହଁ- ହଁ ଏବେ ବି ଆପଣଙ୍କ ସାଙ୍ଗ ସହିତ କଥା ହଉଛନ୍ତି ନାଇଁ କି?
ହଁ।
ପୁରା ବେଷ୍ଟ ଫ୍ରେଣ୍ଡ।
ହୁଁ ହଉଚି ସାତ ବର୍ଷରୁ।
ଠିକ୍ ଭଲ। ଆଉ
ଆପଣ କୁଆଡେ କୁଆଡେ ବୁଲିଛନ୍ତି?
ଆମେ ଯେମିତି ତାମିଲନାଡୁ, ଏ ଏ ତିରୁପତି ମନ୍ଦିର ଜାଣିଚନ୍ତି?
ହଁ।
ସିଆଡେ ବି ଯାଇଚୁ, ସାଇ ମନ୍ଦିର ଯାଇଚୁ।
ସାଇ ମନ୍ଦିର କୁଆଡେ? ଏ ଯୋଉ କ
ମହାରାଷ୍ଟ୍ର।
ମହାରାଷ୍ଟ୍ର ହେଁ
ହଁ।
ସେଇଟା ମେନ୍ ସାଇ ମନ୍ଦିର।
ହଁ।
ମୋ ଦାଦା ହେରିକା ଯାଇଥିଲେ।
ଅ- ହ। ସିଏ ତ ଭଲ ଜାଗାଟା।
ହୁଁ ସେଇଟି ରହିଆ ପାଇଁ ବି ଦିଅନ୍ତି ନା?
ହଁ ସେଠି ଚୋରି ହବନି, ଏମିତି ବି ଦୋକାନରେ ଲୋକ ବସିଥିବେ କେହି ବି ସେଠି ଚୋରି କରନ୍ତିନି।
ଆଉ
ଜିନିଷ।
ଅନ୍ନ ବି ଦିଅନ୍ତି ଖାଇଆ ପାଇଁ, ମୁଁ ଭିଡିଓ କଲ୍ ରେ ଦେଖି ଚି କେବେ ଯାଇନି କିନ୍ତୁ।
ଠାକୁରଙ୍କ ଡାକ ହେଲେ ଯିବ ଆଉ, ଆଉ ପୁରୀ କେବେ ଯାଇଚ ନା ନାଇଁ?
ପୁରୀ ବହୁଥର ଗଲିଣି, ଚାରିଥର ଖଣ୍ଡେ।
କେମିତି ଭିଡ ହୁଏ ନା? ଏମିତି ନର୍ମାଲ ଯାଇକି ଦର୍ଶନ କରିକି ଆସ।
ଅଁ ମାନେ ଚାରିଥର ଭିତରେ ଥରେ ଯାଇଥିଲୁ, ଆମେ ମୋ ଫ୍ରେଣ୍ଡ ସହିତ ସେଇଥରକ ଭିଡ ହେଇଥିଲା, ଆଉ ଯେତେ ତ ଯା ହଁ
ତାଙ୍କ ସହିତ ଦିଜଣ ଯାଙ୍କ ପଳେଇଥିଲ?
ହଁ।
ଦି ଜଣ ଲେଡ଼ିଜ୍ ପଳେଇଲ, କିଛି ଡର ଲାଗିଲାନି?
ନା ଆମେ ଯାଇକିନି ତାରିଣୀ ବି ବୁଲିକିନି ଆଇଚୁ ଏକୁଟିଆ।
ଘଟଗାଁ ତାରେଣୀ ଦି ଜଣ ଯାଙ୍କ ପଳଉଚ?
ହଁ ଇଚ୍ଛା ହବ ମନ ଲାଗିଲେ ଚାଲ, ଆଉ କାହାକୁୁ କୁହା କୁହି ନାହିଁ।
ଘରେ କୁହନ୍ତିନି, ପାଟି କରନ୍ତିନି?
ଜଣେଇ ଦେଲେ ହେଲା, ସେ କହିବ ମୁଁ ମୋ ସାଙ୍ଗ ଆ ସେ ତାଙ୍କ ଘରେ କୁହନ୍ତି, ମୁଁ ମୋ ସାଙ୍ଗ ସହିତ ଯାଉଚି ବୁଲି। ଆଉ ଆମ ଘରେ ମୁଁ କହିବି, ମୁଁ ମୋ ବେଷ୍ଟଫ୍ରେଣ୍ଡ ସହିତ ଯାଉଛି ବୋଲି। ମୋ ବେଷ୍ଟଫ୍ରେଣ୍ଡକୁ ସେମାନେ ଜାଣିଛନ୍ତି ଆମ ଘର ଲୋକ, ଆଉ ତାଙ୍କ ଘର ଲୋକ ମତେ ଜାଣିଛନ୍ତି। ଆଉ ଆମେ ତାଙ୍କ ମୁଁ ତାଙ୍କ ଘରେ ରହିଛି, ସେ ବି ଆମ ଘରେ ରହିଛନ୍ତି।
ହଁ ମାନେ ସିଏ ନାଲକୋରୁ ଆସିକି ଇଆଡ଼େ ପଳାନ୍ତି ଏକାଥରେ।
ଆମ ଡାଇରେକ୍ଟ ଗୋଟେ ଜାଗାରେ, ଆଗ ଗୋଟେ ଜାଗାକୁ ଆସିବୁ ଯେମିତି ଟ୍ରେନରେ ଯିବାର ଥିବ ଯଦି ଟ୍ରେନ ଷ୍ଟେସନଠି କି ଆସିବୁ, ଏକାଠି ହବୁ ତାପରେ ଯିବୁ। ଆଉ ଯଦି ବି ଉଁ ଏଇଥର କଥା ଆମେ ଯାଇଥିଲୁ ଯୋଉ ଘଟଗାଁ। ଏବେ ଯାଇଛୁ ଏଇ ଏପ୍ରିଲରେ ଆ ଆ ଆଗ ଗଲୁ ଢେଙ୍କାନାଳ। ଢ଼େଙ୍କାନାଳ ବସ ଷ୍ଟାଣ୍ଡଟିକୁ ଗଲୁ। ହଁ ହ ତାପରେ ଏଠେ ଗୋଟେ ରାତି ରହିଲୁ। ପଚାରିଲୁ ନା କେବେ ଆମେ ଏକୁଟିଆ ଯାଇନଥିଲୁ, ଏଇ ଘଟଗାଁ ଆଡେ। ରାସ୍ତା କଣ କଣ ସେ ଆଡେ ଆମେ ଜାଣିନଥିଲୁ। ତ ସେଇଥିପାଇଁ ପଚାରିଲୁ ବସ ଇଏଙ୍କୁ କେତେବେଳେ ଲାଗିବ ବସ ହଁ।
ଆପଣ ତ ଡୁବୁରି ପଳେଇଥାନ୍ତେ ଡୁବୁରିରୁ ଘଟଗାଁ ଆରାମରେ ପଳେଇଥାନ୍ତେ।
ଆମେ ଏଡେ ବେଡି ଟା ଆ କଣ କଲୁ ନା ଆମେ ମାନେ ଡାଇରେକ୍ଟ ବସ ରେ ନ ଯାଇକିନି ଆମେ ଗଲୁ କଟକ ସେଠି ଠାକୁରାଣୀ ଦର୍ଶନ
ହେ ଭଗବାନ। ଆପଣ ଡାଇରେକ୍ଟ ତ ସିଧା ଆସିଥାନ୍ତେ ଭୁବନ ଭୁବନରୁ ଘଟଗାଁ ଡାଇରେକ୍ଟ ବସ ଯାଉଛି।
ନାଇଁ ଆମେ ସେପଟେ ବା ଯାଇନୁ ଜାଣିନଥିଲୁ ନା ବସ ବି ଯିଏ କହିଲେ ସେ ଆମକୁ ସେଟା କହିନାହାନ୍ତି।
ଆଉ ଆପଣ ଢେଙ୍କାନାଳ ଡାଇରେଟ ଅନୁଗୁଳ ଦେଇକି ଏପଟେ ଦେଇକି କେଉଁଝର।
ନା ନା ଅନୁଗୁଳୁ ଆଡେ ଆଉ ଯାଇନୁ। ଆମେ ଏପଟେ ଯାଇଛୁ କଟକ ଭୁବନେଶ୍ଵର ଯାଜପୁରୁ ଆଡେ ସେଇ
ଏ ଏତେ ବାଟ ବୁଲି ବୁଲି?
ହଁ ବହୁତ ହଇରାଣ ହେଇଯାଇଛୁ କିନ୍ତୁ ଆସିଲା ବେଳୁ ବିନ୍ଦାସରେ ଆସିଛୁ।
ହଁ ହଁ ହଁ।
ଗଲାବେଳେ ଟିକେ ହଇରାଣ ତଥାପି ଆମର ଭଡା ହେଇଯାଇଥିଲା ମାନେ ଖାଲି ଯିବାରେ ଯାଇଥିଲେ ଆମର ଆଜ୍ଞା।
ହଁ।
ହୁଁ।